ହଁ ଶୁବିଲା, ଶୁବିଲା, ଶୁବିଲା। ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ଉଁ, ଆଉ ସବୁ ଭଲ ତାହେଲେ?
ଆଉ ତୋମେ ଖାଇସାଇଲଣି?
ହଁ ମୁଁ ଖାଇଛି ମୁଁ ପୁରା କଦଳୀ ଭଜା, ଆଳୁ ଭଜା ସହିତ ଭାତ ଖାଇକି ଆଉ ସି ପାଣି ପିଇକି ଆଉଛି।
ତମେ ଏନ୍ତି ପାଣି ଦଉଚ।
ଆଉ। ମୁଁ ଶୁଣିଲି ତମେ କୁଆଡେ ପରା ଦିନକୁ ପାଞ୍ଚ ଲିଟର ଗରେ ପାଣି ପି ଦଉଛ ପା ଏକୁଟିଆ।
ପାଞ୍ଚ ଲିଟର, ଦଶ ଲିଟର, କୋଡିଏ ଲିଟର, ପନ୍ଦର ଲିଟର ଷୋହଳ, ଲିଟର ଅଠର, ଲିଟର, ବାଇଶ ଲିଟର ଚବିଶ ଲିଟର, ପଚିଶ ଲିଟର ଏରା ତ ସବୁ ହେନ୍ତି ଡେଲି ପିଆ ପିଇ ମୋର ଚାଲେ ଆଉ।
ଏଇ କେନାଲ ଟି ସିଧା ପାଇପ୍ ଦ୍ଵାରା କେନାଲ ରୁ ହବ ନା।
କେନାଲ୍ ହେଟା ତ ମୁଁ ଯୋଉଠି ଶୋଉଚି ସେଠି ଗୋଟେ ବୋରିଙ୍ଗି ଖୋଳା ହେଇଛି। ଏଇ ବୋରିଂ ଦ୍ଵାରା ମୁଁ ପାଣି ପିଉଛି।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
କେନାଲ ରୁ କଣ ଏତେ ବାଟ ଆଇବି। ଏଇଟା ଗୋଟ ବୋରିଙ୍ଗେ ଖୋଳିଦେଇଚି ଏଇଠୁ ପାଟି ଲଗେଇକି ଶୁସାଡୁଚି ବସିକି ତତାରିକି।
ତମକୁ ମାନେ ମାନେ କୋଉ ଫଳ ଖାଇବା ପାଇଁ ଭଲ ଲାଗେ କୋଉ ଫଳ?
ଭଲ ଲାଗେ ଫଳ ସବୁ ଫଳ ମାନେ ଫଳ ବୋଲିି କିରା ଫଳ ନାଲିଆ ନା ହଳଦିଆ ନେ କଳା ନେ କଣ?
ଏଠି ତାର ଫ୍ୟାମିଲ ଅଛି । କହ କୋଉ ଫଳ?
ଫଳ ଭିତରେ ଫଳ ଖାଇବ ଯଦି ତରଭୁଜ ଖାଇବ ଆଉ।
ହୁଁ।
ଖାଇବ ଯଦି ଖାଇବ ।
ଏରା କି କଥା ତରୁଭୁଜ ଟା ବଢିଆ ଲାଗେ।
ତରଭୁଜ ଦେଖ ତରଭୂଜ ଗୋଟେ ଫଳ ସେଇ ଫଳଟି ଏ ଏତେ ଆନନ୍ଦ ଖାଇଲେ ଏତେ ଆନନ୍ଦ ଲାଗେ ନା ମାନେ ଏଇଟା କୋଉଠାରେ ମାନେ ଏତେ ଆନନ୍ଦ ଲାଗେନି ବୁଝିଲେ।
ହଁ।
ଆଉ କଣ କହୁଛନ୍ତି କୁହ।
ଆଉ ଯୋଉ ଡାଳିମ୍ବ, କଦଳୀ, ସେଉ ମଣ୍ଡା ଫଣ୍ଡା ଏଇରା କିଛି ଖାଇବା ପାଇଁ ଭଲ ଲାଗେନି?
ଡାଳିମ୍ବ ଖାଇବାକୁ ଭଲ ଲାଗେ। ସେଉ ଖାଇବାକୁ ଭଲ ଲାଗେ। ମଣ୍ଡା ଖାଇବାକୁ ଭଲ ଲାଗେ। ସବୁ ଭଲ ଲାଗେ। କିନ୍ତୁ ଅଧିକା ଭଲ ଲାଗେ ଯଦି ମତେ ତରଭୁଜ ଟା ହିଁ ଅଧିକା ଅତ୍ୟଧିକ ଭଲ ଲାଗେ।
ଯାହା ହଉ ଭଲ ଆଉ ତରଭୁଜ ଖାଇକି ବଞ୍ଚିଥା ଆଉ।
ତରଭୂଜ ଦେଖ ଏଭଳି ଗୋଟିଏ ମାନେ ମାନେ ଏଭଳି ଗୋଟେ ଫଳ, ତାକୁ ଯେତେ ଖାଇଲେ ବି ତାହା କମ୍।
। ଆଉ କିଛି ପାଇଲନି ଯେତେ ଖାଇଲେ କମ୍। । ଆଉ ରାଗିଗଲୁ?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
ହଁ ଆ ପୁରା ଟୋଟାଲ ରାଜ ପିଲା ଟା ଆଉ। ଚାଞ୍ଚିଛି ଚାରି ପଟୁ ଜଣା ପଡ଼ିଲାଣି ପିଲା ଟା ଗଲା ଆଉ ହବନି।
ଆଉ କଣ କହୁଚ କୁହ। ତମେ ବାହାହେଇଚ କି?
ମୁଁ?
ହଁ।
ନାଇଁ।
କଣ ତମେ
ତମ ବୟସ ପରା ମୁଁ ଶୁଣିଛି ଅଠତିରିଶ ଆଉ ତମେ ତ ଏଇନା ଭେଣ୍ଡିଆ କହିଲ ଆଉ ତମ ବୟସ ଅଡତିରିଶ ତମେ ଭେଣ୍ଡିଆ।
ଭେଣ୍ଡିଆ।
ହଁ।
ଓହୋ। ଆଉ ତୋ ବୟସ କେତେ?
ମୋ ବୟସ ଅଠାଲବେ।
ହଁ ବୁଢା ହଡା ହେଇନା ଆଉ।
ହଡା କଣ କି ବୁଢା ତ ହଡା ପୁଣି କଣ।
ସେଇଆ ନୁହଁ ଆଉ କଣ ମୁର୍ଦାର କହିଲେ ଚଳେ ତମକୁ ଏଇନା।
ମୁର ଦାରେ
ହେ ଆଉ ତତେ ତ ଦେଖିଲେ ଲାଗୁଚି ପୁଣି ମୁରଦାର ଟେ ବଇଚି ସାଇକେଲରେ ହେ ହେ ଏ ଆ ଆର ଦେଖ ପିଜୁଳି କେତେ ପାଚିଛି ଦେଖେ।
ମାନେ ତୁ ଗୋଟେ କଇ କଇ କୁଆଳିଆ ହେଇଗଲୁଣି ରେ ପୁଅ ତୋ ବାଟୁଳି ବାଜୁନି ପାଟିରେ ତ ସିଲ କର ପାଟି ଜାଣିଚୁ ନା।
ହୁଁ ମୁଁ ତତେ ଦେଖୁଛି ଯଉ ସାଇକେଲ ଉପରେ ଏନ୍ତି ବସିଛି ଗୁଟେ ମୁଦାର୍ ଟେ ବସିଚି ଆଉ ସାଇକେଲ ପେଡାଲ ଟା ମୁଡୁଚି ଆଉ।
ତ ତ ଆ କହିଲି ତୁ ଚଟୁଆ ଦି ଟା ଖସିଯାଇଚି ତୁ ଏନ୍ତି ଚାଲଚୁ ମତେ ଲାଗୁଛି ଚଟୁଆ ଦିଟା ଖସିଯାଇଚିକି ଆଉ -
ମୋ ଚଟୁଆ ଖସିନିରେ ମୋ ଚଟୁଆ ଠିକ ଅଛି। ଦେଖମ ମୁର୍ଦାରଟା ବସି ଦାନ୍ତଟା ଦେଖେଇ ଦଉଚୁ ତ ବୋପା ମା।
ହେଁ ମୁର୍ଦାର କଣ କି ୱାଟ ଇସ୍ ମୁର୍ଦାର?
ମୁର୍ଦାର ମାନେ ଶବ ଯୋଉ ଲୋକମାନେ ମରିଯାଇଥାନ୍ତି ତାଙ୍କ ମାନଙ୍କ ଶବ।
ଲୋକମାନେ ମରିଯାଇଥାନ୍ତି ପୁଣି କେମିତି ମରନ୍ତି ସେମାନେ?
ସିଏ
ସେ ଯୋରା ଅଧିକା ଟିକେ ଏ ମରିବା ପାଇଁ ଚେଷ୍ଟା କରନ୍ତୀ ସେମାନେ ମରିଯାନ୍ତି।
କେମିତି ମାନେ ମରିବା ପାଇଁ କେମିତି ଚେଷ୍ଟା କରନ୍ତିି କହିଲୁ ଦେଖିବା।
ମରିବା ପାଇଁ ଉଁ ହୁଁ। ଦେଖ ଯୋଉ ରୋଡ ଆକ୍ସିଡେଣ୍ଟ ଯୋଉମାନେ ହୁଅନ୍ତି। ଗାଡି ଧକ୍କା କରିଦିଏ।
ଆଉ କଣ ଧକ୍କା ହୁଏ।
ବିଭିନ୍ନ ଦୁର୍ଘଟଣା ଅଛି ଫାଶୀ ଦେଇ ଦଉଛନ୍ତି ଆଜିକାଲି।
ଏ କଣ ପାଇଁ ଆଜିକାଲି ଦେଲେ ଲାଭ ଦେବ କିଛି ନାହିଁ ଦେଲେଏହା ନିଜର କ୍ଷତି। ତେଣୁ କରି ମୁଁ ତାଙ୍କୁ ଉ ଗୋଟିଏ କଥା କହିଦବାକୁ ଚାହେଁ ଯେ
ହଁ।
ମରଣ ଗଲା ତା ବାଟରେ ମାନେ ମୁଁ ଗୁଟେ ଡାଳ ଚାହେ ଲୁଣ ଖାଏ ହାଣ୍ଡି ହାଣ୍ଡି ଖାଏ ଲୁଣ ଏଇଆ ମୁଁ କହିବାକୁ ଚାହେଁ। ହେ
ଲୁଣ ଖାଏ ହାଣ୍ଡି ହାଣ୍ଡି ଖାଏ ଲୁଣ ଏତିକି ହି ଇ
ନା ଚିନ୍ତା ଖାଏ ହା ଆ ଚିନ୍ତା ଖାଏ ଗଣ୍ଡି ଭାତ ଖାଏ ଯୋଉ ସରି ସରି ମୁଣିଷ ଖାଏ ଗଣ୍ଡି କଣ ଜାଣି ହଉନି ଏରା କିଛି ହେଲା।
ହେ ଓହ ଏମିତିଆ ଡାଇଲଗରା ମାରିଦଉଚୁ ତାହେଲେ ଫିଲ୍ମ ଡାଇଲଗରା ଆସିକି ଆଉ
ଚକମାଚୋର ଡାଇରେକଟ ହେଇଯିବ ଆଉ କଣ
ଆରେ ଯଉ ଦେଖୁଚୁ ପୋକଖାଇବା ନଟି ଭିତରେ ଯାଉନୁ ଟିକେ ପଶିକି ପଳେଇଆଇବୁ ଉହୁଁ ସବୁ। ତ ରକ୍ତରା ଚୁହିଁ ଦେବେ ସବୁତକ ମଶା।
ତମେ ଆଗରୁ ପଶ କି?
ଏବେ ତୋ ପୁରା ବାସଟା ଏଇଟା ତୋର। ପୋକସୁଂଗା ନଟି। ୟା ସବୁ ଜାଣିଚୁନାଇଁ ୟା ମାନେ ଔଷଧୀୟ ଗୁଣ ୟାଠେ ଅଛି ରେ ପୁଅ ପୋକସୁଂଗା ନଟିକେ ଏ ଯୋଉ ପତ୍ରରା।
ଆଉ ତୋର ଯୋଉ ତୋଠେ ଯୋଉ ମାଛି ଦୋଷ ମାଛି ଦୋଷଟା ହେଇଛି ହିଆଡେ ଇଏ ପିଇ ବାଟିକି ଟିକେ ପିଇଦେ ତା ତ ମୁଣ୍ଡ ବି ସେଇ।
ମୁଁ କହୁଛି ଯଉ ତୋଠିଯଉ ମାଛି ଦୋଷଟା ହେଇଛି ଏଇରା ନେଇକି ଲଗାରେ ତୋ ମାଛି ଦୋଷ ତୋଠେ ହେଇଛି
ମାଛି ପୁଣି ଦୁଶ କଣ ମାଛି ଦୁଶ କରି ଦଉଚି ଏଇଠେ ଆସିକି ଆଉ।
ହେ ହେ ସେଠୁ ଫେରେ ମାଛିଦୋଷ କରିଦେଇକି ପଳେଇ ତୋଠେ ସେ କହୁଛି ଆଖି ନାଇଁ କାନ ବାଜିିଗଲେ ଦୋଷ ଷ ନାଇଁ ଏଇଠି ଦୁଷହେଇଗଲା ତଠେ ଆଉ।
ତୋତେ ବାଡେଇବି ଶହେ ଆଠ ରେ ପଠେଇବି।
ଆକ୍ଚୁଆଲି ତମେ ଜାଣିଛ ଯୋଉ ବ୍ୟାଟ ଗୁରାକ ମାନେ ତିଆରି ହୁଏ ହେଲା ଏରା କୋଉ କାଠରେ ତିଆରି ହୁଏ ମାନେ ଏତେ ହାଲୁକା କେମିତି କୋଉ କାଠରେ ତିଆରି ହେବା ଫଳରେ ସେଇ ବ୍ୟାଟ ଗୁଡ଼ିକ ଏତେ ହାଲୁକା ହୋଇଥାନ୍ତି।
ହାଲୁକା ହୋଇଥାନ୍ତି ସେଇ ଯୋଉ ବ୍ୟାଟ ଗୁଡ଼ିଏ ହାଲୁକା ହୋଇଥାନ୍ତି ଏଇଥିପାଇଁ ଯେ ସେଇଟା ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳ ଯୋଉ ଥଣ୍ଡା ଅଞ୍ଚଳ ଏରିଆ ସେଇ ଏରିଆ ରୁ ଏଇ କାଠ ଗୁଡ଼ିକୁ ଅଣାଯାଏ ତାପରେ
ଥଣ୍ଡା ଅଞ୍ଚଳ ଦେଖ କାଶ୍ମୀର କାଠ ହେଲା ଏଇ କା ଥଣ୍ଡା ହେଲା କାଶ୍ମୀର କାଠ ଆଉ ଥଣ୍ଡା ଅଞ୍ଚଳ ଆଉ ଥଣ୍ଡା ଞ୍ଚଳ କଣ କହୁଛନ୍ତି ତମ ମୁଣ୍ଡଖାନ ଖରାପ ନାଁ କଣ?
ଏ ମାଛେ ଦୁଷ ଯାହାର ସେମାନେ ଆଣିିପାରନ୍ତିନି ପରା। ହୁଁ।
ହ୍ୟାଲୋ।
ହ୍ୟାଲୋ କୁହ।
ତମ ଦେହଦୁର୍ବଳ
ନାଇଁ ନାଇ ମୋ ଦେହ ତ ଠିକ ଅଛି ଆଉ। ଆଉ ଯୋଉ ଗୋଟେ ମାନେ ବେଶୀ ଗୋଟେ କଥା କହୁଛି ମାନେ ତମର ଯୋଉ ବିଲ ଚାଷ ହୁଏ କେମିତି କଣ ପ୍ରଣାଳୀ ସବୁ ହୁଏ ଚାଷ କରାଯାଏ।
ଚାଷ ପ୍ରଣାଳୀ କିଛି ନାହିଁ ଭାଇ ମୁଁ ମରିଯିବି ବିଶାସର କଥା ହେଇ ମୋ ପାଟି ଫାଟି ପୁରା କାଟିଲାଣି।
ଏଇତିରେ ତ ତ କଥା ବାଟୁଳି ବାଜୁନି ତୋ ପାଟିରେ ଆଉ କଥା ପାଟି ବିନ୍ଧିଲାଣି ମୋର୍ ତ ତଣ୍ଟି ବଶିଗଲାଣି ଆଉ
ତଣ୍ଟି ବସିଗଲାଣି ତାକୁ ଉଠା ପାଣି ଫାଣି ପିଇକି ତାକୁ ମାନେ ଇଏ ସିଏ ନାଇଟ୍ରୋଜେନ ପକେଇ ପୁକାକି ଖାରବେଳକୁ କର।
ଏଇଟା ହେଟିକି କଥାହବ ତାପରେ ପଛେ କଥାହବ ଆଉ।
ହ୍ୟାଲୋ
ହଁ।
କଣ କହୁଛୁ କହ ମ?
କହିଲୁ ସବୁ ଯେତେ ସବୁ ମାଛ ଅଛନ୍ତି ସବୁ କଣ କଣ ମାଛ ଜାଣିଛୁ ସବୁ କହିକୁ ଟିକେ ଦେଖିଆ।
ମାଛ ମୁଁ ଜାଣିଛି ରୋହି ଭାକୁର ଶୀତଳ ଚେଙ୍ଗ କରାଣ୍ଡି ତଣ୍ଡେଇ ଆ ରୋହି ଭାକୁର। ତୋଡି ଝାଇଁ।
ହେ ହେ
ମାନେ ବିଭିନ୍ନ ପ୍ରକାର ମୁଁ ଜୀବ ଜଳ ମାନେ ସବୁ ଜୀବ ଜଳ। ତାଙ୍କ ବିଷୟରେ ମୁଁ ଟିପ୍ପଣୀ ସବୁ ରଖିଛି।
ଜୀବ ଦଳ ସବୁ ଯୋଉ ଟିପଣୀରେ ରଖିଛୁ ତାହେଲେ।
ଜଳ ଜୀବ।
ଜଳ ଯିବ।
ହଁ ଜଳଯେବିତି ଜଳଯେବିତି।
ନା ନା ଜଳ ଦେବି ତାକୁ କୁହାଯାଏ ନା।
ହଁ ଜଳ ଦେବି କୁହାଯାଏ
ଭୁବ ମାନଙ୍କୁ ହିଁ ଜଳ ଦେବି ବୋଲି ତାଙ୍କୁ ସମ୍ବୋଧନ କରାଯାଇଛି।
ଓଁ ଏଇ ଯୋଉ ମଝିରେ ଗୋଟେ ବାହାରିଥିଲା ପାଣି ଭିତରୁ ଯୋଉ ହାତଟେ ଆଖିଟେ ହେ ଚୁଟି ମେଞ୍ଚେ ମେଞ୍ଚେ
ଆଉ ତମେ ଯୋଉ ଦେଖିକି ତମ ନାଳ ପାଣି ଡରିକି ଯାଉନଥିଲ କଣ ପାଇଁ ହେ ହେ
ନାଳ ପାଣି କି ଆମେ ଦେଖିକି ଠିଆଉନଥୁଲୁ?
ତୁବେ
ପେଟ ଗରମନେ, ଝାଡ଼ା ଆଇନୁ ସକାଳୁ! ଆଁ।
ତୋ ଦାନ୍ତ ବା-ବାଡେଇକି ଭଙ୍ଗିବି ଜାଣଚୁନା, ଯୋଉ କଥାରା କହୁଚୁ?
ସକାଳୁ ଝାଡା ଯାଇନୁ, ଜଣା ପଡ଼ିଲେ।
ତୋ, ଯିଭ ଟାଣି ଆଣିବି ଲୋ!
ଆ ମଶା ଯୁର କାମୁଡୁଚନି ମଁ? କାମ କରିବାପରେ ଗୁଟେ ତ! ଏଇ ଯୋଉ ଆସିକି ଇଏ କରିଦବୁ। ହାତରେ ଆଉ ଯିଁତି କରୁ ହେତେଁବେଳେ ଇଁତି, ଯଉଠେ ମଶା ଆମୁଡ଼ିଲେଁ, ଚିମୁଡ଼ି ଦବୁ।
ଶୁଣୁ ତ ଅକାତ୍ କେତେ କହ?
ମୁଁ, ଅକାତ ଯେତିକି, ତୋତେ ଦଶଥର କିଣିକି, ବିକି ପାରିବାର କ୍ଷମତା ମୋ ବାଖେରେ ଅଛି। ହେଇ ତ କାହିଁକିନା କିଛି, ଅଖାଉଣୀ ହିଁ କି ନାଇଁ।
ତୋତେ ପୋକସମାନ ଆଡ଼୍ ରେ ପାଟିବି, ଜାଣିଛୁ ନା!
ପୋକ ସମାନଟି ଆଉଁ, ହୁଁ, ହୁଁ ଏଠି ହିଁତି କିଛି ନଟି ନାହିଁ। ପୋକ ସମାନଟି ହେଇଠି
ପୋକ ଶୁଙ୍ଘାଲଟି! ମାନେ, ପୋକ ମାନେ ତାକୁ ଶୁଙ୍ଘନ୍ତି। ପୋକ ଶୁଙ୍ଘିଲା ଦେହ ଦୁର୍ବଳ।
ପୋକ ଶୋଙ୍ଗା ନଟି
ହ୍ୟାଲୋ।
ହଁ।
ପୋକ ସଙ୍ଗାନଟି ତମେ ନାହିଁହ!
ଅଛି, ଆମ ପୋକ ଶୁଙ୍ଗାନଟି।
ଆଉ କଣ ନଟି ଅଛି କହ?
ଆଉ, ଏମିତି କିଛି ନଟି ନାହିଁ। ଆମର ଏଠି ଖାଲି ପୁକଶୁଂଘା ନଟି ଅଛି। କୁହିରା କଣ୍ଟା ଅଛି। ଗୁହିରା କଣ୍ଟା ଅଛି। ଆଉ କଣ କହୁଛୁ?
ଆଉ କଣ, କଣ୍ଟା ଅଛି କହ?
ମୋ ଏଠି ଅଛି-ଇଁ କଣ୍ଟେ କୁଳି କଣ୍ଟା ଗୁହିରା କଣ୍ଟା, ନିମ୍ବ କଣ୍ଟା ଆଉ ଚାକୁଣ୍ଡା କଣ୍ଟା।
ଆଉ କଣ କଣ୍ଟା? ମୁଁ ମାନେ ମୁଁ ଗୁଟେ ବୁଲିଟ୍ ଟା ଧରି ଯାଉଛି, ପଥମେ ହେଲା। ବୁଲେଟ୍ ଧରି ଯାଉଛି। ଏଇନା ମାନେ ମ ସୁନ ଧେଢ଼ କୁଟି ଟଙ୍କାର ଗୋଟେ ବୁଲେଟଟା ହେଲା ଛୁଟିଆ ମୁଟିଆ ବୁଲେଟ୍ ନୁହୁଁ। ମାନେ କୁଟିଏ ନୁ, ଦି କୁଟି ନୁ, ଦେଢ କୋଡି ଟଙ୍କାର ବୁଲେଟ୍।
ହୁଁ ତା'ପରେ
କଣ କରିଆ? ଏଇ ବୁଲେଟ୍ ଟା ଆଉ ମାନେ ମୁଁ ସାଇତିକି ଠିକ୍ ସେ ରଖିପାରୁନି।
ରଖିପାନୁ?
ନା।
ଆରେ ତ ଅଂଶକୁ ଦେଇଦେ।
ଏ ଏମ୍ପ୍ଲୋଇରାଗ, ମାନେ ସେମାନେ ବି କହୁଛନ୍ତି ଆଜ୍ଞା, ଏଡେ ବଡ ମାନେ, ଏତେ ପଇସାର ସେମାନେ ଚଲେଇ ପାରିବାନି, ବୁଲେଟ୍ ତାଙ୍କ ଓକାତ୍ ନାଇଁ ନା! ତାଙ୍କ ଓକାତ୍ ଯେହେତୁ ନାହିଁ, ମୁଁ ଗୋଟେ ଚାହୁଁନି ତାଙ୍କୁ ଦେବି ବୋଲି ହେଲା?
କଣ ପାଇଁ ତ, ତ, ଏତେ ପୁରା ଘନିଷ୍ଠ ଏମ୍ପ୍ଲଇ ତୁ ଦାନ୍ କୋଇ ଦବା ପାଇଁ, ଏତେ-ଏ ହଁ।
ଓ-ଓ-ଓ-ଓ-ଓ, ଘନିଷ୍ଠ ଏମ୍ପ୍ଲଇ କଥା କହୁଛି କି?
ହୁଁ।
ଘନିଷ୍ଟ ଜିଗର୍ କା ଟୁକ୍ଡା। ସେଇଆ ଆଁ କରାଁ
କଣ କହୁଥିଲୁ? କଣ କାଇଁ?
ଏଇଟା ଏଟା ଚାଲୁ ଟା!
ହାଁ ହା।
ହେ, ଜାଲୁ ଟା ଶୁଣ-ଅ, ତମେ ଗେବେଳେଇକି ମାଡ ଫାଡ ଖାଇବ। ମୋ ରାଣେ ମୋ ନାଖ୍ ଏତେ ଆସି କଉଠୁ ହେଲାଣି ନା ନା, ଏତେ ହେରା ଦେଇ ହବନି କି, ରିସ୍କ ନେଇ ହବନି। ଏ ରୀସ୍କ ନେଇ ହବନି। ହ୍ୟାଲୋ। ହଁ କଣ କହୁଛ?
କହିଲି ତ ମୋବାଇଲ କାହାକୁ ଦେଖଉଛୁ।
ଆଁ ହାତ ମାଇଲେ ଉଠା ହବ।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
କଣ କହୁଚ । ମୁଁ ତମ ଆଇଡି ଫାଇଡି ମୋ ଥରେ ଲଗନି ହାଲୋ।
ହଁ।
କଣ କହୁଚୁ କହ।
କଣ କହିବି ଆଉ ଜାଲୁ ଟା ଧରିକି ଆ ଜଲଦି।
କଣ ଚାଳିଶ ପକଉଛନ୍ତି ମୁଁ ଜାଣିପାରୁନି ତ। ଖେଲିବା
ସେ ଜାଣିପାରିଲାନି କିଛି ଭଲ।